କେମିତି ଅଛ?
ଆରେ ବିନୋଦ ବହୁତ ବଢିଆ ଅଛି ଆଜି କଣ ଏତେ ଦିନ ପରେ ମନେ ପଡିଲା ମୋ କଥା?
ହଁ ବହୁତ ଦିନ ପରେ ମତେ ବି ମନେ ପଡିଲା ଆଉ ମୁଁ କଣ କହିବାକୁ ଚାହୁଁଥିଲି କି ଏ ଆଗକୁ ରଥ ଯାତ୍ରା ଆସୁଛି।
ହଁ ହଁ ତୁମେ ଠିକ ମତେ ମନେ ପକେଇଲ। ହେଲେ ମୁଁ ତ ବର୍ତମାନ ଗାଁଠୁ ବହୁତ ଦୁରରେ ଅଛି। ହେଲେ ଗାଁ ରେ ରଥଯାତ୍ରାର ପ୍ରସ୍ତୁତି କେମିତି ଚାଲିଛି?
ବା ରଥଯାତ୍ରା ସାରା ଭାରତରେ ସାରା ବିଶ୍ଵ ପ୍ରସିଦ୍ଧ ଏଇ ରଥଯାତ୍ରା। ଏହା ଜଗନ୍ନାଥଙ୍କ ସଂସ୍କୃତି। ଯାହା ଏକ ପୁରାତନ ସଂସ୍କୃତି ଆଉ ଆମ ଓଡିଶାର ବଡ ଠାକୁର। ତାଙ୍କର ଯାତ୍ରା ନହେଲେ କେମିତି ହବ ସବୁ କିଛି ସୁରୁଖୁରୁରେ ଚାଲିଛି। ଏଇପଟେ ଆମର ଅକ୍ଷୟ ତୃତୀୟାରୁ ଆରମ୍ଭ ହେଇ ସାରିଲାଣି। ରଥ କାଠ କାମ ସବୁ ଅଁ ପାଖାପାଖି ସବୁ ସରିବା ଅଛି କାମ ଆସିଲାଣି ସବୁ ସରିକି ଆଉ ଖାଲି ବ୍ୟବସ୍ଥା ରହିଲା ରଥଯାତ୍ ତ୍ରା ଦିନକୁ ସମସ୍ତଙ୍କର ଅପେକ୍ଷା ମହାପ୍ରଭୁଙ୍କ ଦର୍ଶନ ପାଇଁ ସମସ୍ତେ ଅପେକ୍ଷା କରିଛନ୍ତି। ଆଉ ତମେ ତ ତମ ଗ୍ରା ଗାଁରେ ଅଛ ଆଉ କଣ କହୁଛ କେବେ ଆସିବ ରଥଯାତ୍ରାକୁ ଆସିବ କି ଗାଁକୁ?
ଆରେ ଠିକ ଠିକ୍ ମୁଁ ନିଶ୍ଚିତ ଭାବରେ ରଥଯାତ୍ରା କୁ ଯିବା ପାଇଁ ବହୁତ ଇଚ୍ଛୁକ ଅଛି। କାରଣ ମୁଁ ଭାବୁଥିଲି ଏଇ ଦୁଇ ଦିନ ଭିତରେ ଗାଁ କୁ ବାହାରିଯିବ ଯେହେତୁ ରଥଯାତ୍ରା ହଉଛି ଆମ ଗାଁ ର ବହୁତ ପ୍ରସିଦ୍ଧ ପର୍ବ ଆଉ ତୁମେ ଯେମିତି କହିଲ ଆମ ଗାଁ ର ପ୍ରସ୍ତୁତି ଶୁଣିକି ମତେ ବହୁତ ଖୁସି ଲାଗିଲା ଏଥର ଆମର ଯୋଉ ରଥ କାର୍ଯ୍ୟ ଯୋଉ ଆରମ୍ଭ ହେଇଛି ହେଲେ ଆମର ସେଇ ଯୋଉ ରାମ ଭାଇ ବଢେଇ ଅଛନ୍ତି ତାଙ୍କୁ ହିଁ ଦିଆଯାଇଛି ନାଁ ତା ତାଙ୍କ ଘରକୁ ରଥ କାମ କରିବା ପାଇଁ
ହଁ ତାଙ୍କେ ଆଉ ଆମର ଯୋଉ ଗାଁ ମୁଣ୍ଡରେ ଅଛନ୍ତି ଯୋଉ ସୁଦାମ ମହାରଣା ତାଙ୍କେ ଏଇ ରଥ କାଠ କାମ ସବୁ ଦେଖୁଛନ୍ତି ଏଥର ତାଙ୍କେ ସବୁ କାରୁକାର୍ଯ୍ୟ ଭଲ ଆସୁଛି ତାଙ୍କୁ ତାଙ୍କର ଏଥିପ୍ରତି ମାନେ ବହୁତ ଜ୍ଞାନ ରହିଛି ତାଙ୍କର ଦକ୍ଷ କାରୁକାର୍ଯ୍ୟ ଶିଳ୍ପୀ ଦେଖି ଗ୍ରାମର ଲୋକମାନେ ମଧ୍ୟ ଏଥର ଆଲୋଚନା କରି ତାଙ୍କୁ ଦେଇଛନ୍ତି ଏଇ କାର୍ଯ୍ୟ କରିବାକୁ।
ଆରେ ବହୁତ ବଢିଆ ମତେ ଏ ସବୁ କଥା ଶୁଣି ବହୁତ ଖୁସି ଲାଗିଲା କାରଣ ମୁଁ ଗଲା ଥ ର ଆମର ଗାଁରେ ରଥଯାତ୍ରାକୁୁ ଯାଇପାରି ନଥିଲେ ସେଥିପାଇଁ ମୋ ମନରେ ଟିକେ ଦୁଃଖ ଥିଲା। କିନ୍ତୁ ଏଥର ଭାବୁଛି ମୁଁ ଅତି ଶୀଘ୍ର ହିଁ ଗାଁରେ ପହଞ୍ଚିଯିବି ଆଉ ଯେପରି ପ୍ରସ୍ତୁତି ଶୁଣିି କି ମତେ ଲାଗୁଛି ଗାଁ ରେ ବହୁତ ବଢିଆ ଭାବରେ ରଥଯାତ୍ରା ଏଇ ବର୍ଷ ପାଳନ ହବ। ବାକି ରହିଲା ଗାଁରେ ତ ସବୁ ବର୍ଷ ରଥଯାତ୍ରା ବେଳକୁ ଗୋଟେ ଭୋଜି ଭାତ ର ଆୟୋଜନ ହୁଏ ଗୋଟେ ପ୍ରସାଦ ସେ ସେବନର ଗୋଟେ ବଡ ମଣ୍ଡଳୀ ଉପରେ ଗଠନ ହୁଏ। ଏଥର ସାହା ହୋଇଛି ନା ନାଇଁ?
ହଁ କରୁଛନ୍ତି ଏଥର ପୁଣି ବ୍ୟବସ୍ଥା କରିଛନ୍ତି ମହାପ୍ରଭୁଙ୍କର ସେଇ ମହାପ୍ରସାଦ ପାଇଁ ଛପନ ପଉଟି ଭୋଗ ରଖାଯିବ। ତା ସହିତ ଅଭଢା ପୁରୀରୁ ଆଣିବାକୁ ପ୍ରୟାସ କରୁଛନ୍ତି। ଏଥିପ୍ରତି ଚେଷ୍ଟା ଜରୁରୀ ରହିଛି।
ହଁ ପୁରୀରୁ ତ ଅଭଡା ଆଣିବା ଏଇ ସମୟରେ ଟିକେ କଷ୍ଟକର ହଉଅଛି। କାରଣ ସାରା ଓଡିଶାରେ ଆମର ପୁରୀର ଜଗନ୍ନାଥ ମନ୍ଦିରର ରଥଯା ତ୍ରା ବିଶ୍ଵ ପ୍ରସିଦ୍ଧି ଅର୍ଜନ କରିଛି। ତ ସେଇଠୁ ଅବଢା ଆଣିବା ପାଇଁ ଟିକେ ପରିଶ୍ରମ ତ ଲାଗିବ କି ନ୍ତୁ ଆମର ଗାଁ କମିଟିର ଯୋଉ ଲୋକମାନେ ଅଛନ୍ତି ସେମାନଙ୍କ ଉପରେ ମୋର ସମ୍ପୂର୍ଣ୍ଣ ରୂପରେ ଭରସା ଅଛି ସେମାନେ ସୁଚାରୁରୂପେ ଏଇ ସବୁ କାର୍ଯ୍ୟ ଗୁଡିକକୁ ଚଳନ କରିପାରିବେ ହେଲେ ଆମର ଏଥର ଗାଁ କମିଟି ଗଠନ ହୋଇଛି ନା ନାଇଁ?
ହଁ ଠିକ ଭାବରେ କହିଲ ଗ୍ରାମର କମିଟି ରଥଯାତ୍ରା କମିଟି ପାଇଁ ସେମାନେ ପ୍ରସ୍ତୁତ ରହିଛନ୍ତି ପୁରା କମିଟିରେ ମୋଟ ବାର ଜଣ ସଦସ୍ୟ ରହିଛନ୍ତି ଏଥର ଗ୍ରାମର ସବୁ ସେମାନେ ସବୁ କାମ ସୁରୁଖୁରୁରେ ଚଲେଇଛନ୍ତି ତା ସହିତ ଏଇ ମହାପ୍ରସାଦ ବ୍ୟବସ୍ଥା ସବୁ ମନ୍ଦିର ପ୍ରସା ଶାସନ ସହ କଥାବାର୍ତ୍ତା କରି ଯେମିତି ଠିକ ଭାବରେ ସଠିକ ଭାବରେ ସୁଚାରୁ ରୂପେ କାର୍ଯ୍ୟ ତୁଲାଇ ପାରିବେ ସେଥିପ୍ରତି ସେମାନେ ଦାୟିତ୍ଵ ବହନ କରିଛନ୍ତି।
ମୁଁ ଆଉ ଗୋଟେ କଥା ଭାବୁଥିଲି ତୁମର ମନ ଅଛି ନା ଗଲା ଥର ଆମର ରଥଯାତ୍ରାରେ କଣ ଣ ଅସୁବିଧା ହୋଇଥିଲା ରଥଯାତ୍ରାରେ ଏତେ ଗହଳି ହେବା ଲାଗି ଆମେ ଲୋକମାନଙ୍କୁ ଠିକ ଭାବରେ ନିୟ ନ୍ତ୍ରଣ କରିପାରିଲେ ନାଁ ଏଥର ମୁଁ ଭାବୁଛି କମେଟି ଲୋକ ଟିକେ ଏଇ ଲୋକମାନଙ୍କ ଭିଡ଼ ନିୟନ୍ତ୍ରଣ ଉପରେ ଧ୍ୟାନ ଦେବା ଜରୁରୀ ସେମାନେ ଯଦି ଦୁଇ ଖଣ୍ଡ ରସିର ବ୍ୟବହାର କରିକି ଯଦି ଲୋକମାନଙ୍କୁ ଠିକ ରୂପରେ ନିୟନ୍ତ୍ରଣ କରିପାରନ୍ତି ତାହେଲେ ସବୁ ଭକ୍ତମାନେ ଏଥର ମହାପ୍ରଭୁଙ୍କ ଦର୍ଶନ ପାଇପାରିବେ ତା କଣ କହୁଛ।
ହଁ ଠିକ କହିଲ ସେଥିପ୍ରତି ଦୃଷ୍ଟିରେ ରଖି ଗ୍ରାମର କମିଟି ମଧ୍ୟ ସେମାନେ ସ୍ଵେଚ୍ଛାସେବକ ସଂଘ ମଧ୍ଯ ଛନ୍ତି ସେଇ ସ୍ଵେଚ୍ଛା ସେବକ ସଂଙ୍ଗରେ ବହୁତ ସାରା ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ସ୍କାଉଟ, ଏନ୍ସିସିି ଏଥି ପ୍ରତି ଦୃଷ୍ ଷ୍ଟି ରଖିବେ ତା ସହିତ ଭିଡକୁ ଦୃଷ୍ଟିରେ ରଖି କେମିତି ଠିକ ଭାବରେ ସେମାନଙ୍କୁ ଭିଡ ନିୟନ୍ତ୍ରଣ କରାଯାଇ ପାରିବ ତା ସହିତ ଶାନ୍ତି ଶୃଙ୍ଖଳ ବ୍ୟବସ୍ଥା ପାଇଁ ନିକଟସ୍ଥ ଗ୍ରାମର ପୋଲିସ ଥାନାରୁ ସବୁ ଅ ତାଙ୍କଠୁ ସୂଚନା ଦେଇ ତାଙ୍କଠୁ ସବୁ କିଛି ଶାନ୍ତି ଶୃଙ୍ଖଳା ଯେମିତି ବଜାୟ ରଖିପାରିବେ ଏଥିପ୍ରତି ତାଙ୍କ ସହିତ ମଧ୍ୟ ଦାୟିତ୍ତ୍ଵ ବହନ କରିବା ପାଇଁ ତାଙ୍କୁ ଜଣେଇ ଦିଆ ସାରିଛି। ତା ସହିତ ଏପଟେ ପାନୀୟ ଜଳ ବ୍ୟବସ୍ଥା ତା ସହ ବିଦ୍ୟୁତ ବ୍ୟବସ୍ଥା ଏଥିପ୍ରତି ସବୁ ଦୃଷ୍ଟି ରଖିଛନ୍ତି।
ହଁ ଠିକ ଏଇ ସବୁ ଜିନିଷ ଗୁଡକୁ ଗୋଟେ ଦୃଷ୍ଟି ଗୋଚର କରିବା ନିହାତି ଦରକାର। କାରଣ ଯେହେତୁ ଆମ ଗାଁ ର ରଥଯାତ୍ରା ଟିକେ ପାଖ ଅଞ୍ଚଳ ମଧ୍ୟ ସବୁଠାରୁ ବହୁତ ବଡ ରଥ ଯାତ୍ରା ଭାବରେ ଜଣାଶୁଣା। ତ ସେଥିପାଇଁ ଆମର ରଥଯାତ୍ରାକୁ ବହୁତ ଲୋକମାନେ ଆସିବେ ତ ସେଥିପାଇଁ ଏଇ ସବୁ ଛୋଟ ମୋଟ ଜିନିଷ ଗୁଡିକ ମଧ୍ୟରେ ଧ୍ୟାନ ରଖିବା ନିହାତି ଦରକାର। ଯେହେତୁ ଆମର ଗାଁ କମିଟି ମଧ୍ୟ ଏଥର ବହୁତ ଭାବ ଭଲ ଭାବରେ ଗଠନ ହଉଛି ମଧ୍ଯ ଶୁଣଥିଲି କାରଣ କମିଟିରେ ଅଧିକାଂଶରୁୁ ଅଧିକ ଯୁବକ ମାନେ ଯୋଗଦାନ ଦେଇଛନ୍ତି ତ ମତେ ଲାଗୁଛି ଏଥର ରଥଯାତ୍ରା ବହୁତ ଭଲ ଭାବରେ ହବ ବୋଲି।
ହଁ ଠିକ କହିଛ ମତେ ପୁଣି ମନେ ପକେଇଦଲ ଆମ ଗ୍ରାମର ରଥଯାତ୍ରା ବହୁତ ପ୍ରସିଦ୍ଧ। କାହିଁକି ନା ଏଇ ପାଖାପାଖି ଆମ ଗ୍ରାମ ପଞ୍ଚାୟତ ପାଖାପାଖି ଥିବା ଗ୍ରାମ ଗୁଡିକର ସମସ୍ତ ଲୋକ ଏଇ ଗ୍ରାମ ଉପରେ ନିର୍ଭର ରଥଯାତ୍ରା ହେଲେ ଆମ ଗ୍ରାମକୁ ଆସନ୍ତି ପାଖାପାଖି ଦଶ ଖଣ୍ଡ ଗାଁ ର ଲୋକ ଆସନ୍ତି ରଥଯାତ୍ରା ଦେଖିବା ପାଇଁ ଏଥିପ୍ରତି ଦୃଷ୍ଟିରେ ରଖିକି ଗାଡି ପାର୍କିଂ ବ୍ୟବସ୍ଥା ତା ସହିତ ପାନୀୟ ଜଳର ବ୍ୟବସ୍ଥା ମଧ୍ୟ କରୁଛନ୍ତି। ଏବଂ ତା ସହିତ ଅନ୍ଧାର ହେବା ସମୟରେ ଯେମିତି ରାସ୍ତା ଦେଖ ଦେଖାଯିବ ଏଥିପ୍ରତି ଦୃଷ୍ଟି ରଖି ବିଦ୍ୟୁତ ଏବଂ ବତିର ବ୍ୟବସ୍ଥା ମଧ୍ୟ କରାଯାଇଛି। ତା ସହିତ କେମିତି ଲୋକମାନଙ୍କୁ ସୁଚାର ରୂପେ ଶାନ୍ତି ଶୃଙ୍ଖଳରେ ମହାପ୍ରଭୁଙ୍କର ଆଶୀର୍ବାଦ ପାଇପାରିବେ ଦର୍ଶନ କରିପାରିବେ ମହାପ୍ରଭୁଙ୍କୁ ସେ ଏଥିପ୍ରତି ମଧ୍ୟ ଦୃଷ୍ଟିରେ ରଖି ଏକ ମଣ୍ଡପ ମଧ୍ୟ ପ୍ରସ୍ତୁତ ଚାଲିଛି।
ହଁ ଏଇ ସବୁ ଜିନିଷ ଗୁଡିକ ଧ୍ୟାନ ଦେବା ନିହାତି ଦରକାର। ଏବଂ ମୁଁ ଆଉ ଗୋଟେ କଥା ମଧ୍ୟ ଭାବୁଥିଲି କାରଣ ଗଲା ଥର ଯୋଉ ଆମର ବନ୍ୟା ହୋଇଥିଲା ସାହିରେ ଆମର ମାଉସୀ ମାଙ୍କର ଯୋଉ ମନ୍ଦିର ଥିଲା ସିଏ ଟିକେ ଆମର ତାର ଯୋଉ ବାଡ଼ଟି ଭାଙ୍ଗି ଯାଇଥିଲା। ମତେ ଲାଗୁ ଯେ ଏଥର ର ରଥଯାତ୍ରା ଉପଲକ୍ଷେ ସେ ବାଡ଼ଟି ମଧ୍ୟ ସେମାନେ ସୁଚାର ରୂପେ ନିର୍ମାଣ କରିଦେଇଥିବେ ଏଥର ସେଇ ସୁଚାର ରୂପେ ନିର୍ମାଣ କରିଦେଇଛନ୍ତି ନା।
ହଁ ଏବେ କେତେ ପରିବର୍ତ୍ତନ କରିସାରିଲେଣି। ମାଉସୀ ମାଙ୍କ ମନ୍ଦିର ପୁରା ସେ ଭଙ୍ଗାରୁଜା ଯାହା ଥିଲା ସବୁ ପୁଣି ଥରେ ତିଆରି କାମ କରି ପ୍ରସ୍ତୁତ କରି ସାରି ଏବେ ବର୍ତ୍ତମାନ ରଙ୍ଗ ଦିଆ କାମ ମଧ୍ୟ ସରିଲା। ଏବେ ମାଉସୀ ମାଙ୍କ ମନ୍ଦିର ପୁରା ଆଉ ଚିହ୍ନି ପାରିବନି ତମେ ଯେବେ ଗ୍ରାମକୁ ଆସିବେ।
ହଁ ଏଇ ଶୁଣିକି ମତେ ବହୁତ ଭଲ ଲାଗିଲା କାରଣ ଗତ ବର୍ଷ ଥର ଆମର ଶ୍ରୀ ମନ୍ଦିରଟି ବହୁତ ଭଲ ଭାବରେ ତାହାକୁ ନିର୍ମାଣ କରିକି ସେଟାକୁ ବହୁତ ଭଲ ଭାବରେ କରିଦେଇଥିଲେ। କିନ୍ତୁ ମାଉସୀ ମାଙ୍କ ମନ୍ଦିରଟି ଟିକେ ଭାଙ୍ଗି ଯାଇଥିଲା। ଏବେ ସେଇ କଥା ଶୁଣି ମତେ ବହୁତ ମତେ ଆନନ୍ଦ ଭଲ ଲାଗିଲା। ବର୍ତ୍ତମାନ ଆମର ଗାଁ ରେ ବାକି ସବୁ ସାଙ୍ଗସାଥି ମାନେ ଫେରିଲେଣି। ନା ଆଉ କେହି କେହି ବାକି ଅଛନ୍ତି।
ହଁ ସବୁ ଆସିଲେଣି। ଧୀରେ ଧୀରେ କରି ଜଣେ ଦୁଇ ଜଣ ଆସୁଛନ୍ତି ଗାଁ ରେ ପର୍ବ ପାଖାପାଖି ଆସିଲାଣି ରଥଯାତ୍ରା ଦେଖିବା ପାଇଁ। ସବୁ ଗାଁ ଗାଁ ର ପୁରୁଣା ବନ୍ଧୁ ସବୁ ଆସୁଛନ୍ତି ଗାଁ କୁ ଫେରୁଛନ୍ତି। ଆଉ ରହିଲ ତମେ ଆଉ ସେ ଆମର ରମେଶ୍ ରହିଲା। ତା ସହିତ ସୁଦାମ ଜଣେ ରହିଲା। ତମେ ତିନି ଆସିଲେ ସବୁ ଠିକ୍ ଠାକ୍ ଆମର ଦଳ ପୁଣି ଫେରି ପାଇବା ଆମେ।
ହଁ ଠିକ୍ କଥା। କାରଣ ଯେହେତୁ ଆମେ ଗାଁ ର ଯୁବକ ହିସାବରେ ଏଇ ସବୁ ପୂଜା ପୂଜା ପର୍ବ କାମରେ ଆମର ଯୋଗଦାନ ଦେବାଟା ନିହାତି ଦରକାର। କାରଣ ଗାଁର ସବୁ ବୃଦ୍ଧ ଲୋକ ମାନେ ଏହି ସବୁ କାର୍ଯ୍ୟରେ ଯୋଗଦାନ ଦେବାଟା ତାଙ୍କ ପାଇଁ ମଧ୍ୟ ଠିକ୍ ହବ। କାରଣ ଆମେ ଯେହେତୁ ଆମର ଏଇ ଅ ଅବସ୍ଥାଟି ଅଛି ଏଇ ଅବସ୍ଥାରେ ଯଦି ଆମେ ଗାଁ ର କାମରେ ନ ଆସିବା ତାହେଲେ ଆମକୁ ମଧ୍ୟ ଭଲ ଲାଗିବ ନାହିଁ। ସେଥିପାଇଁ ମୁଁ ମଧ୍ୟ ଭାବୁଛି ଆମର ସବୁ ସାଙ୍ଗସାଥି ମାନେ ଫେରିକି ଆମର ପୁନଃ ଆମର ଦଳ ଏଇ ମନ୍ଦିର ଆଉ ଏଇ ଯୋଉ ଆମର ରଥଯାତ୍ରା କାର୍ଯ୍ୟରେ ସମ୍ପୂର୍ଣ୍ଣ ରୂପରେ ଯୋଗଦାନ ଦେବା ପାଇଁ। ନା କଣ କହୁଛ ଭାଇ।
ହଁ ତମକୁ ଆଉ ଗୋଟେ କଥା ମନେ ପକେଇ ଦିଏ। ଆର ଗତ ଥର ମନେ ଅଛି ନା ଗୋଟିଏ ବିପଦଜନକ ଘଟଣା ଯାହା ଘଟିଥିଲା। ରଥଯାତ୍ରା ଦିନ ଏକ ବିଦ୍ୟୁତ୍ ତାର ଛିଡି ସେ ରଥଯାତ୍ରାର ଉପରେ ଥିବା କୁଣ୍ଟ୍ ରଥର ସେଇଡା ଲାଗିକି ଯୋଉ ବିଦ୍ୟୁତ ତାର ଖସି ପଡିଥିଲା ଯାହା ଦ୍ଵାରା ଅନେକ୍ ଲୋକ ମୃତ ଆହତ ହେଇଥିଲେ। ଏହା ଏକ ବହୁତ ଦୁଃଖଦ ଘଟଣା ପାଲଟିଥିଲା ସାରା ଅଞ୍ଚଳକୁ। ତେଣୁକରି ଏଥର ସେମିତି ନ ହୁଏ ପ୍ରଭୁଙ୍କ କୃପାରୁ ସବୁ ଠିକ୍ ଠାକ୍ ଚାଲିବ ଯେମିତି। ସେଇୟା ମୁଁ ଆଶା କରୁଛି ଆପଣଙ୍କୁ ମନ ଥିବ ବୋଧେ।
ହଁ ଏଇ କଥାଟି ମୋର ବହୁତ ଭଲ ଭାବରେ ମନେ ଅଛି। କାରଣ ଏହା ବହୁତ ଗୋଟେ ଦୁଃଖଦ ପୂର୍ଣ୍ଣ ଘଟଣା ଥିଲା। ଆଉ ଏତେ ସବୁ ଲୋକମାନଙ୍କର ଆଘାତ ଦେଖି ବହୁତ କଷ୍ଟ ମଧ୍ୟ ଉଠିଥିଲା। ତ ଏଥର ଆମେ କାମ କରିବା। ଆମର ଯୋଉ ବିଦ୍ୟୁତ୍ ର ଯୋଉ ଆମ ଅଞ୍ଚଳର ଯୋଉ ବିଦ୍ୟୁତ୍ କାର୍ଯ୍ୟାଳୟ ଅଛି। ତାଙ୍କୁ ଆମେ ଆଗତରେ ସୂଚନା ଦେଇଦବା। ଯେମିତି କୌଣସି ବି ସା ଯେମିତି ଏଇ ପ୍ରକାର ତ୍ରୁତି ପୁନଃ ଗଠନ ନହୋଉ। ଯାହା ଫଳରେ ଲୋକ ମାନେଙ୍କର ଦର୍ଶନ ଶ୍ରୀମନ୍ଦିର ଆଉ ଭଗବାନଙ୍କର ଦର୍ଶନରେ କୌଣସି ପ୍ରକାର ବାଧା ଯେମିତି ନ ହୁଏ। ନା କଣ କହୁଛ?
ହଁ ହଁ ଠିକ୍ ଠିକ୍।
ବାକି ରହିଲା ପ୍ରସାଦ କଥା କଣ ସେ ପୂର୍ବଥର ମଧ୍ୟ ମୁଁ ଭାବୁଛି ଏଥର ମଧ୍ୟ ଗାଁର ଲୋକମାନେ ସମସ୍ତେ ନିଜ ନିଜ ଘରୁ କେହି ଚାଉଳ କେହି ବିଭିନ୍ନ ପ୍ରକାରର ପନି ଡାଲି ଏସବୁ ଦାନ କରୁଥିବେ। ଏଥର ମଧ୍ୟ ଦାନ କରିଛନ୍ତି ନା।
ଧାନ କରୁଛନ୍ତି। ଏବଂ ରବିସ୍ ସଉ ଭାଇ ଆମର ଅଛନ୍ତି ଯିଏ ଗାଁ ର ମୁଖିଆ। ତାଙ୍କେ ଗୋଟିଏ ଦିନର ଯାହା ବିି ପ୍ରସାଦ ଖର୍ଚ୍ଚ ଅଛି ତାହା ସବୁ ତାଙ୍କେ ବହନ କରୁଛନ୍ତି। ତାଙ୍କେ ଜଣେଇଛନ୍ତି ଯେ ଏଥର ଦ୍ଵିତୀୟ ଦିନରେ ଯାହା ଖର୍ଚ୍ଚ ହବ ସବୁ କିଛି ମୁଁ ଦେବି। ମୋର ପରିବାର ତରଫରୁ। ସବୁ କିଛି ଗ୍ରାମର ଯେତିକି ମହାପ୍ରସାଦ ର ଆୟୋଜନ ହବ। ସବୁ ଦାୟିତ୍ବ ସବୁ ମୂଲ୍ୟ ଯେତିକି ବି ବହନ ହବ ସବୁ ମୁଁ ବହନ କରିବି।
ଆରେ ଏଇଟା ତ ବହୁତ ବଢିଆ କଥା। ମୁଁ ତୁମକୁ ଆଉ ଗୋଟେ କଥା କହିବାକୁ ମଧ୍ୟ ଭୁଲି ଗଲି। ଆମର ଯୋଉ ଅଞ୍ଛଳର ପୂର୍ବ ଏମଲ ଥିଲେ ତାଙ୍କର ପୁଅ ସହ ମୁଁ କାଲି କଥା ହଉଥିଲି ସେ ମଧ୍ୟ କହୁଥିଲେ ରଥଯାତ୍ରାର ପାଖାପାଖି ଦୁଇ ଦିନର ଯେତିକି ସବୁ ଖର୍ଚ୍ଚ ହବ ସେଇ ସବୁ ବହନ କରିବେ ମୁଁ ସେଇ କଥା ଟି ମତେ କମିଟିକୁ ଜଣେଇଦବା ପାଇଁ କହିଥିଲେ କିନ୍ତୁ ମୋ ମନରେ ସେଇ କଥାଟି ନଥିଲା। ଏବେ ତୁମେ ଯେହେତୁ ଏଇ କଥା ମତେ ଉଠେଇଲ ମୋର ଏଇ କଥାଟି ମଧ୍ୟ ମୋର ମନେ ପଡିଲା ତ ତମେ ଗୋଟେ କାମ କାମ କରିବ ଦୟାକରି କମିଟି ର ସବୁ ସଦସ୍ୟ ମାନଙ୍କୁ ଏଇ କଥା ଜଣେଇଦେବ ସେମାନେ ତାଙ୍କୁ କହିଦେବେ କୋଉ ଦୁଇ ଦିନଟି ତାଙ୍କୁ ଏଇ ସବୁ ଦାନ ଦେବା ପାଇଁ ଉପଯୁକ୍ତ ହବ।
ଠିକ୍ ଅଛି ମୁଁ ସେ କୃଷ୍ଣ ଭାଇ ଅଛନ୍ତି ନା କମିଟିର ମୁଖ ଖିଆ ତାଙ୍କ ସହ ମୁଁ ଯାଇ କଥା ହେବି। ସେଠାକୁ ଗଲା ପରେ ମୁଁ ତମକୁ କଲଟେ କରିବି ତମର ଯୋଉ ତାଙ୍କ ସହିତ କଥାବାର୍ତ୍ତା ଚାଲିଥିଲା ଏମେଲେଙ୍କ ପୁଅଙ୍କ ସହିତ ତାଙ୍କେ ଯାହା କହୁଛନ୍ତି ଦୁଇ ଦିନର ଖର୍ଚ୍ଚ ସବୁ ଦେବେ ମହାପ୍ରସାଦ ପାଇଁ। ଆ ଭଗବାନଙ୍କ ପୂଜା ପାଇଁ ଯେତିକି ନୀତିକାନ୍ତିର ଖର୍ଚ୍ଚ ରହିବ ସେ ସବୁ ତାଙ୍କେ ଦା ଇତ୍ୱ ତୁଲେଇବେ ବୋଲି କହୁଛନ୍ତି ଏଥିପ୍ରତି ତମେ ଗୋଟେ ଥର କଥା ହେଇଯିବେ ମୁଁ ତାଙ୍କ ପାଖକୁ ଯାଇ କଲଟି ଲଗେଇବି।
ହଁ ଏଇ କଥାଟା ବହୁତ ଠିକ ହବ ତୁମେ ତାଙ୍କ ପାଖକୁ ଯାଇ ଯଦି କଲ ଲଗେଇି କହିଦବ। ତାହେଲେ ମୁଁ ତାଙ୍କ ସହ କଥାବାର୍ତ୍ତା ମଧ୍ୟ କରେଇ ଦେବି ଏଥର ଆଉ ଗୋଟେ କଥା। ଏଥର ଛେରା ପହଁରା ଆମର ଯୋଉ ଛେରା ପହଁରା ହୁଏ ତା ପାଇଁ ଆମର ଯୋଉ ପୂର୍ବତନ ରାଜା ସେ ତ ଆଉ ନାହାନ୍ତି। ତାଙ୍କର ପୁତ୍ରପୁତ୍ର ମଧ୍ୟ ଆଉ କେହି ନାହାନ୍ତି ତ ଏଥର ସେଇ କାର୍ଯ୍ୟ ନେଇ କେହି ସୂଚନା ରୂପେ ଏବେ ଅବଲମ୍ବନ କରିବେ।
ସେୟା ହିଁ ଏବେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନବାଚୀ ସୃଷ୍ଟି ହେଇଛି ସମସ୍ତଙ୍କ ମନରେ। ଗ୍ରାମର ସମସ୍ତେ ଲୋକ ଏଥିପ୍ରତି ଆଲୋଚନା କରୁଛନ୍ତି କିଏ କରିବ ଏଇ ନୀତିକାନ୍ତି? କାହିଁକି ନା ରାଜା ଥିଲେ। ରାଜାଙ୍କର ପରିବାର କେହି ବି ଉତ୍ତର ଦାଇ ନାହାନ୍ତି ଆଉ। ସେଇ କାମ କୌଣସି ବ୍ୟକ୍ତି ଆଉ ତୁଲେଇ ପାରିବେନି ଏଥିପ୍ରତି ଏକ ଚିନ୍ତାଜନକ ବିଷୟ। ଏହା ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ।
ହଁ ମୁଁ ମଧ୍ୟ ଏଇ କଥା ଭାବୁଥିଲି ମୋ ହିସାବରେ ଏଇ ସବୁ ନୀତିକାନ୍ତି ଗୁଡିକୁ ସୂଚାରୁ ରୂପେ ଆମେ ପାଳନ କରିବା ପାଇଁ ଆମେ ସରପଞ୍ଚଙ୍କୁ ଏଇ କାର୍ଯ୍ୟଟି ଦେଇଦବା ଦରକାର କାରଣ ସରପଞ୍ଚ ସେ ଆମ ଗ୍ରାମର ରାଜା ଭଳି ସେ ମଧ୍ୟ ଗାଁ ଲୋକ ମାନଙ୍କ ପାଇଁ